ହ ଆଜ୍ଞା ନମସ୍କାର ଭାଇ।
ହଁ ନମସ୍କାର ନମସ୍କାର କେମିତି ଅଛନ୍ତି।
ଭଲ ଅଛି।
ଆଉ କଣ ଖବର ଚାଲିଛି କଣ ସବୁ ଏବେ।
ଏବେ ଚାଲିଛି ଗୋଟେ ଛୋଟ କାର୍ଯ୍ୟଟି ଚାଲିଛି।
ଆଚ୍ଛା ଖାଇବା ପିଇଆ ସାରିଲାଣି।
ହଁ ଖାଦ୍ୟ ସବୁ ସରିଲାଣି ଆମେ ଖାଇବା।
ଆଚ୍ଛା ଆଚ୍ଛା ଆଉ ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ଦିଟାଙ୍କ ପୁଅ ଅଛନ୍ତି ମୋର। ହଉ ସାର୍ ଅଛନ୍ତି ଆଉ ଗୋଟେ ନନନ୍ଦ ଅଛନ୍ତି ମୋ ପାଖରେ?
ଆଜ୍ଞା ଯା ହଉ ମାନେ ଏବେ ବାହାରୁ ରହୁଛନ୍ତି ବୋଧେ?
ବାହାରେ ନାଇଁ ଘରଟା ଏଇଠି ଆମର ଭୁବନେଶ୍ଵର।
ଆଚ୍ଛା ଭବେଶ୍ୱରରେ ମାନେ ଶାଶୁଘର ସେଇଠି।
ହଁ ସ ପପ ସାର୍ଙ୍କ ଘର ହ ଭୁବନେଶ୍ୱର।
ଆଚ୍ଛା ଆଚ୍ଛା। ଗୋଟେ ବୁଲାବୁଲି କରିଯାଇନାହାନ୍ତି।
ହଁ ବୁଲାବୁଲି ଯାଏ ବହୁତ ଜାଗା ବୁଲିଛି।
ନାଇଁ ଏବେ କଣ ଯାଇନାହାନ୍ତି ତ ପୁରୀ ଯାଇନାହାନ୍ତି ରଥଯାତ୍ରା ପାଖି ଆସିଲାାନି ସ୍ନାନ ଯାତ୍ରା ହେଉଥିଲା।
ନା ଦେବସାନ ପୂର୍ଣ୍ଣିମାରେ ଯାଇନି ଛୋଟ ଛୁଆଙ୍କୁ ନେଇକି ଏତେ ଭିଡ ରେ ମୁଁ ଯାଇନି?
ଆଚ୍ଛା ଆଚ୍ଛା ପିଲାମାନଙ୍କୁ ବୟସ କେତେ କି?
ଜଣକୁ ତେର ବର୍ଷ ଜଣଙ୍କୁ ପାଞ୍ଚ ବର୍ଷ।
ଆଉ ଛୋଟ ଛଆ କ ପିଲା ତ ବଡ ବି ହେଲେଣି। ତ ତାଙ୍କୁ ହଁ ତାଙ୍କୁ ନେଇକି ଯାଇହବନି ତାଙ୍କୁ ଛାଡିକି ଆରାମସେ ଯାଇପାରିବେ।
ହଁ କେମିତି ଛାଡିବି ବଡର କ୍ଲାସ ସେ ସେଭେନ ନା ତାର ପତି ମଙ୍ଗଳବାର ମଙ୍ଗଳବାର ପରୀକ୍ଷା ଥାଏ।
ଆଜ୍ଞା ଆଜ୍ଞା।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
ଆଜ୍ଞା ଆଜ୍ଞା ପ୍ରାଇଭେଟ୍ ସ୍କୁଲ୍ ରେ ପଢୁଛନ୍ତି ନା ଗମେଣ୍ଟ ସ୍କୁଲ ରେ ପଢୁଛନ୍ତି ପିଲା?
ସାଇ ଇଣ୍ଟରନ୍ୟାସନାଲ ପଡ଼ୁଛନ୍ତି।
ଆଚ୍ଛା ଆଚ୍ଛା। ଆଉ ଆଜି କଣ ରୋଷେଇ କରିଥିଲେ?
ଆଜି?
ଆଜ୍ଞା।
ଆଜି ରାତିରେ ହେଇଥିଲା ଯୋଉ ସୋୟାବିନ୍ ବଡି ଆଳୁ ତରକାରୀ ଆଉ ରୁଟି।
ଆଚ୍ଛା ଆଚ୍ଛା ଖରାବେଳେ କରିଥିଲେ ନା ରାତିରେ ଏଇଟା କରିଥିଲେ।
ରାତିରେ ଏଇଟା ହେଇଥିଲା ଖରାବେଳେ ହେଇଥିଲା ଭାତ, ଡାଲମାଆ ଆଜ୍ଞା ଆମର ସବୁ ଖାଦ୍ୟ ଗ୍ରହଣ ସଇଲାଣି।
ଯାହା ହଉ ବହୁତ ଶୀଘ୍ର ଆପଣଙ୍କ ଖାଦ୍ୟ ଗ୍ରହଣ କରୁଛନ୍ତି ଆଉ। ମୁଁ ତ ଏବେ ଅଫିସରୁୁ ଆସି କି ମୁଁ ତବେ ଅଫିସ ରୁ ଆସିକି ପୀଠ କରୁଛି। କିନ୍ତୁ ପିଠା କରୁଛି ଗୋଟେ ନାସି ହେଇଗଲା ଆଉ ଗୋଟେ। ହଁ ଚକୁଲ ମାନେ ମତେ ଟିକେ ଅ ଭେଜିଟେବୁଲ୍ ସବୁ ପକେଇଛି ତ ମତ ସେଇଟା କେ ଭଲ ଲାଗେ ଖାଇବାରନ୍ତି।
ଭଲ ଲାଗେ ସେଇଟା ବି ଖାଦ୍ୟ ଖାଇବା ବି ଭଲ ଲାଗେ।
ହଁ କିନ୍ତୁ କଲେ ଗୋଟେ ପ୍ରକାର କିନ୍ତୁ ହେଇଗଲା ସେ ଆଉ ଗୋଟେ ପ୍ରକାର। ପୁରା ବେସନ ଘା ଘାଣ୍ଟ ଘାଣ୍ଟ ଘାଣ୍ଟ ହେଇଗଲା। ଭାଙ୍ଗି ଭୁଙ୍ଗିଗଲା ସବୁ। ବୋଉ ହେରିଆ ଘରେ ଆଜ୍ଞା
ଗେଟ ଟା ଯୋଉ ଗେଟ କରିବା ପାଇଁ ଛୋଟ ଛେଲନ୍ତି ଯୋଉ। ହୁଁ ସେ ହଁ ଗାଜର ସେଥିରେ ଗ୍ରେଟ ଦେଲେ ଅନିଅନ ଦେବେ ପିଆଜ ଦେବେ ତାପରେ ଟମାଟୋ ଟିକେ ଦେବେ।
ସେ ସବୁ ଗାଜର ଆଉ ଆ ପିଆଜ ଆଉ ଆଳୁ ବିନ୍ସ ଛୁଇଁ ଏ ସବୁ ପକେଇଛି। କିନ୍ତୁ ହଁ ଟିକେ ଆଣଟା ଟିକେ ପାଣିଆ ଥିଲା ତ
ଓହୋ।
ମୁଁ ଜାଣିପାରି ନାଁ ନା କେମିତି କଣ କେତେ ରହିବପାରିବ ଆଉ। ଆଉ ଘରେ ମାହାରିକା ବନେଇଦେଲେ ହଁ ମୁଁ । । ।
ଆଜ୍ଞା।
କଲେ କେମିତି କଣ ହବ କିନ୍ତୁ ମୋର ତ ପିଠା ପ ଭାଙ୍ଗି ମାନେ ଗୋ ଖୋଉ ନାହିଁ ପୁରା ଯେମିତି ଖେଚୁଡି ହେଇଯାଏ ନା ପୁରା ସେଇଟାପରେ ହେଇଯାଇଛି। ତଥାପି ତାକୁ ଭାବୁଛି ହଁ ତାକୁ ଭାବୁଛି କେମିତି କଣ ଠିକ କରିବି।
ହଁ ତାକୁ ଟିକେ ହାଇ ଫ୍ଲେମ୍ କରନ୍ତୁ ଟିକେ ତେଲ ଅଧିକ ଦେଇଦିଅନ୍ତୁ। ସେ କଡ଼ କଡ ହେଇକି ଭାଜି ହେଇଯିବ ଭଲ ଲାଗିବ।
ତେଲ ତ ଅଧିକ ଦେଇଚି। କିନ୍ତୁ
ଆଜ୍ଞା।
ଦେ ଭିତରେ ଟିକେ ସିଝିବାକୁ ଟାଇ ଲାଗେ ନା। ସେଥିପାଇଁ ଦେ
ହଁ ତାକୁ ଟିକେ ଆଞ୍ଚ ଟିକେ ଧିମି କରଦଉନୁ।
ହଁ ମୁଁ ତାକୁ ତ ସ୍ଲୋ ଆନ୍ସର ବି ଦେଇଚି। ମୁଁ କାହିଁକିନା ଆ ମୁଁ ଜାଣିଚି ଏତିକି ମୋଟାରେ କଲେ ଉଆମ। ଆ ଟିକେ ପତଳା କସ ଦିଟା କଥା ହେଇଥାନ୍ ମୁଁ କହିଲ ଗୋଟେ କହିଦେଲେଲବ ଶୀଘ ହେଇଯିବ। ଯେହେତୁ ସମୟ ବଞ୍ଚିିକି ଯିବ ଆଉ ଗୋଟେ ଥରକ ବି ହେଇଯିବ। କୁ କାଟି ଦେଇକି ଖାଇଦେବି। କିନ୍ତୁ ସେ ଆଉ କିଛି ହେଇଗଲା। ହାଲୋ। ହାଲୋ। ହାଲୋ। ଭଲସେ ନଇଁପାରୁୁଚନ୍ତି? ହାଲୋ। ହାଲୋ। ମାଡ଼ାମ ମୋ କଥା ଶୁଣିପାରୁଚନ୍ତି? ହାଲୋ। ହାଲୋ। ମତେ ଶୁଣିରୁଚ ମ୍ୟାଡ଼ାମ? ହାଲୋ। ହାଲୋ। ହାଲୋ ହାଲୋ।